ହ ହ
ଆଉ କଣ ଖବର।
ହଁ ଖବର ଖବର କିଛି ନାହିଁ।
କୁଆଡେ ସିନା ଗଲେ ଖବର ହବ ଆରେ ଘରେ ରହିଲେ କି ଖବର।
ଘରେ ରହିଲେ କଣ ଖବର ହବ। ଯାଇଥିଲି ମଝି ରଜ ଦିନ ମୁଁ କହୁନଥିଲି ନନା ଘରିକା ଆଇଥିଲେ।
ହଁ ହଁ କହ।
ମୋ ନନା ତା ସାଙ୍ଗେରେ ତା ମହିଳା ମିତ୍ରଙ୍କୁ ନେଇକି ଆଇଥିଲା।
ହୁଁ।
ଆମେ ସବୁ ଦେଖିକି ପୁରା ଆଶ୍ଚର୍ଯ୍ୟ ମହିଳା ମିତ୍ର ମାନେ ଆମକୁ କହିଲା ତାହାଲେ ବୁଲିବା ପାଇଁ ଯିବା। ଆମେ ବହିଥିଲୁ ବାହାରିଲୁ ହଉ ଚାଲ ଯିବା ବୁଲିବାକୁ। ମା ଜାଣିନି ଆମକୁ କହିଲା ଜଟାଧାରୀ ହଁ।
ହଁ ଯେ ତୁ ଆଉ ତୋ ଭଉଣୀ ଗାଡିରେ ଗଲ ଆଉ ସିଏ ତାଣ ସିଏ ଗାଡି
ନା ଆଉ ଜଣେ ଆଇଥିଲା ତାଙ୍କ ଘର ପାଖରୁ ଯୋଉ କହୁନଥିଲି।
ହଉ ହଉ।
କହୁଥିଲି ଆସିବ ବୋଲି ଯେ ଆସୁ ଆସୁ ପଚାରୁ ଥିଲା ତୋ କଥା ସିଏ କଣ କହିଲା ନନା ତାକୁ ଚିଡଆକୁ କହୁଥିଲା ଆଉ ପ ସେଠୁ ହସିଲା। ମୁଁ ଯେ ହସୁଚୁ କହିଲ ଚାଲି ଚାଲି ସେଇଆଡେ ଯିବା ତାଙ୍କ ଘର ଆଡେ ଯିବା।
ହୁଁ ହୁଁ।
ତୁ ଯାହାନା ପୁଣି ସେଆଡେ ରହିଯିବୁ ଆଉ ଆମେ ତତେ ଆଣିପାରିବୁନି ଚାଲେଆଡେ। ତୋଠୁ ଗଲୁ କହିଲୁ ଏ ବସିକି ଭାବିଲୁ କୁଆଡେ ଯିବୁ ମୋ ଦିଦି ତାର ମୋ ଦିଦି ଆଉ ନନା କହିଲେ ଜଟା ଧାରି ଯିବା ଆମେ କହୁଛୁ ଚାଲ କପିଳାସ ଶୁଣିଲେ କଲେ ଚାଲ ଜଟାଧାରି ଯିବା ଆମେ ଏଠୁ ଯାଇଛୁ ବାହାରକୁ ଚଣ୍ଡିଖୋଲ ଛକ ଆଡୁକୁ ଆମକୁ ନେଇକି ଗଲା।
ହୁଁ।
ୟଆଡେ ତ ସେ ସାଢେ କାଈଁ କୁଆଡେ ଆମକୁ ନେଇ ଯାଉଛି।
ହୁଁ।
ଦିଦିର ଆଉ ସେ ପିଲାଟ ଗୋଟେରେ ଗୋଟେ ଗାଡିରେ ନନା ର ମୋର ଗୋଟେ ଗାଡିରେ ଯାଉଛି।
ହୁଁ।
ଜାଣିକି ଛକରେ କହିଲା ଆସୁଛୁ ଗୋଟେ ପିଲାଟେ ତାକୁ ନେଇକି ଯିବା। ପିଲା ଟା ବସ ରୁ ଓହ୍ଲାଇଲା ଦେଖିଲା ବେଳକୁ ନନାର ମହିଳା ମିତ୍ର ଆଉ ଆ ଆମେ ପୁରା ଆଶ୍ଚର୍ଯ୍ୟ ଗଲୁ। ମୁଁ ସେ ଗାଡିରେ ଜମା ବସୁନଥାଏ ମତେ ଜବରଦସ୍ତି ବସେଇଲିି ତେଲ ଟାଙ୍କି ପାଖରେ ମୁଁ ଓଲ୍ହେଇ କି ଦୌଡ଼ି ପଳେଇିଲି। କହିଲ ମତେ ତମ ସାଙ୍ଗରେ ନିଅ ମୁୁ ତାଙ୍କ ସାଙ୍ଗରେ ଯିବିନି।
ମୁଁ ଦିଦି ହେରିକା ସହିତତ ଗଲି ଗଲୁ ଯେ ଜଟାଧାରୀ ପାଖରେ ପହଞ୍ଚିଲୁ। ତା ଭିତରେ ଆମେ ତା ଭିତରେ ଯେତେ ହେଲେ ଭାଇ ଭଉଣୀ ଆଉ ତାପରେ ଅଲଗା ଜଣେ ଆସିବ ତନ କମ୍ଫଟେବୁଲ
ହଁ ଲାଗିବ ହଁ।
ମିଶିନୁ ଆମେ ନା, ମିଶିଥାନ୍ତୁ ଗୋଟେ ଅଲାଗ କଥା। ମିଶିିନୁ, ଚିହ୍ନିନୁ, ଜାଣିନୁ କିଛି ନାହିଁ। ସେ ତାପରେ ଆମ ସାମ୍ନା ରେ କିଏ ଗୋଟେ ହେ ଗୋଟେ ଏମିତି ଇଏରେ ଆମ ଥୋଡି ଭଲ ଲାଗିବ? ଭଲ ଲାଗିଲାନି ସେ ମୋ ଆମେ ଭଉଣୀ ଗୁଡା ଅଛୁ ସିଏ ଆମ ସାମ୍ନାରେ ଭାଇର ଫୋନ ଦେଖିବ। ।
ତମେ ନା ଏକା ଏକା ବେଳେ ତମର ଏମିତି ହବ। ତାପରେ ତମେ ଆଇଛ ସମସ୍ତେ ମିଶିକି ଭାଇ ଭଉଣୀ। ତୁ ଏମିତି ହବୁ?
ଭଲ ଲାଗିଲାନି ଆମେ ଖାଲି କହିଲୁ ଆ ତୁ ଜୋରରେ ଗାଡ଼ି ଚଲା। ତାଙ୍କ ତାଙ୍କ ଆଖ ପାଖରେ ତୁ ରହନା। ଆମେ ଆମର ତିନି ଜଣ ତାଙ୍କୁ ମାନେ ତାଙ୍କ ମଜାକ୍ ଉଡ଼େଇ ଉଡ଼େଇ ଭାଇ ଅନିଲ୍ ନା ଅନେଇଲା କେତେ ସମୟ ଯୋଉ ତାଙ୍କ ଘର ପାଖରୁ ଯୋଉ ପିଲାଟା ଆଇଥିଲା। ତାକୁ ଅନେଇ ଅନେଇ ଗଲା, ମୁଁ ତାଙ୍କୁ ଗୋଟେ ଦେଖିଲା ଦେଖିଲା ଲାଗୁଛି। ସିଏ ଆଉ ସିଏ ଜାଣିପାରୁନି ତାକୁ କହୁଛି ବୋଲି। ମୁଁ ତାକୁ ଡାକିଲି ମୁଁ କହିଲି ତତେ କଣ କହୁଛନ୍ତି। ଖାଲି ତାରି ସହିତ ଗପିବା ପାଇଁ ଖାଲି ମାନେ ମାନେ ଉତ୍ସାହ ତାର ଦେଖିବୁ ମନ ଭିତରୁ ତା ସହିତ ଗପିଆକୁ। ତମେ ଆଗରୁ ମାଛ ମାଛ-ଫାଛ ବେପାର କର କି? ହିଟି ହେଇଗଲା ଇଏ ଆଉ, ମତେ ଏମିତି କାହିଁ କହିଲା?
କାଇଁ ନନା ସାଙ୍ଗରେ ନ ଗପି ଆ ସାଙ୍ଗେ କାଇଁ ଆସି ଗପୁଛି?
ହଁ, ଆମ ସହିତ ବି ନୁହଁ। ତା ସହିତ ଖାଲି। କହିଲେ ମୁଁ ତାକୁ କୋଉଠି ଦେଖିଛି, ତାକୁ ଲାଜ ଲାଗୁଛି।
ସାଙ୍ଗରେ ନ ଗପିକି
ଯୋଉଠୁ ଜଟାଧାରୀ ଗଲୁ, ସେଠି କହିଲେ ସବୁ ଲୋକ ଖାଲି ଆମକୁ ରିଭ୍ୟୁ ଟା ଜମା ଭଲ ଦେଲେନି। ଯୋଉମାନେ ପାହାଡ଼ ତଳୁ କୁ ଆଉଥିଲୁ ସେମାନେ ଖାଲି କହିଲେ ନା ଯାଅନା ଯାଅନା ବେକାର ଯାଅନା ଯାଅନା। ତାଙ୍କ କଥା ଶୁଣିକି ବି ଆମେ ଆଉ ଗଲୁନୁ। ଅଧା ବାଟ ଯାଇଥିଲୁ ଫେରିକି ପଳେଇ ଆଇଲୁ।
ହୁଁ ହୁଁ।
ପଳେଇ ଆଇଲୁ ମାନେ ଜାଗା ଉପରେ ପହଞ୍ଚି ପାହାଡ଼ ଅଳ୍ପ ଚଢିଛୁ ପଳେଇ ଆଇଲୁ। ଲୋକ ସବୁ ପୁରା ଝାଳ ହେଇକି ଆାଉଥିଲୁ ଦେଖି ତାଙ୍କୁ ଆମେ ବି ଡରି ଯାଉଥିଲୁ।
ନା ଯାଇନୁ ଭଲ କରିଛୁ। ନହେଲେ ତୁ ତୋର ସେଇଠି ରହି ଥାଆନ୍ତୁ।
। ସେଇଠୁ ଆଇଲୁ, ଆସିକି ତାପରେ ଭାବିଲୁ ଚାଲ ଯିବା କପିଳାସ ଯିବା ଆଉ ଯାଇ ପାରିଲୁନୁ ତ ଏଠି ଚାଲ କପିଳାସ ଯିବା। ଆ କପିଳାସ ବାହାରିଲା ବେଳକୁ ମଝିରେ ଆସିକି ମୋ ନନା, ନନା ଆଉ ମହିଳା ମିତ୍ର ଆମ ଗାଡିରେ ଆଉଥିଲେ ତ। ସିଏ ଆସିକି କହିଲେ ଆଉ ନାହିଁ ଯିବାନି। ସେ ଆଉ ପ୍ରକୃତ କାରଣ କହୁନାହାନ୍ତି ଯେ ତାର ସମୟ ହେଇଗଲାଣି ସେ ଯିବ କି କଣ ସେ କଥା କହୁନାହାନ୍ତି। ଆଜି ଗାଡ଼ି ଏମିତି ହଉଛି ଗାଡି ଇଆ ଖଟ ଖଟ ହଉଛି ଗାଡି ଯଦି କୋଉଠି ଅଟକି ଯିବ ଏମିତି କହିଲୁ ମୁଁ କହିଲି ହଉ ଚାଲ ପଳେଇବା।
ହୁଁ।
ପଳେଇ ଆଇଲୁ, ଆସି ଚ ସେ ଖାଲି ଖାଇବ ବୋଲି ସେ ଝିଅ ଟା ପୁରା ପାଗଳା ହେଇଗଲା। ଭୋକ କଲାଣି, ଭୋକ କଲାଣି, ମୁଁ କହିଲି ଆମେ ବି ତ ଏଇଠି ଏତେ ଲୋକ ଅଛୁ ଆମେ ତ କାଇଁ ଏମିତି ହଉନୁ?
ହୁଁ।
ଭୋକ କଲାଣି, ମତେ ଭୋକ କଲାଣି ଆଉ ଅଲଗା କିଛି ଖାଇବନି ଭାତ ହିଁ ଖାଇବ।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
ହଁ ଭାତ ଖାଇବି, ଭାତ ଖାଇବି ପୁରା ପାଗଳା ହେଇଗଲା।
ଏମିତି।
ଆଉ ଚାରିଟା ବେଳେ କୋଉଠି ଭାତ ମିଳିବ କହିଲୁ।
ହୁଁ ସେତ ଆସିଲା ବା ଖରା ବେଳେ ଆଇଥିଲା।
ଏଗାରଟା ବେଳେ ଆସି ପହଞ୍ଚିଲା।
ଓ।
ଏଗାରଟା ବେଳେ ଆସି ପହଞ୍ଚିଲା ଭାତ ଖାଇବାକୁ ପାଗଳା ହେଇଗଲା। ସିଆଡୁ ଖାଇଦେଇକି ଆଇଲୁନୁ ଭାତ।
ହଁ ଏଗାରଟା ବେଳକୁ ହେଇନଥାନ୍ତା।
ବେଳକୁ ଗଲା ଚାରିଟା ପାଞ୍ଚଟା ହେଇଗଲା ସେ ଛକରେ ପହଞ୍ଚୁ ପହଞ୍ଚୁ ତାର ହୁଁ, କ ଭାତ ଭାତ ପାଗଳା ହେଲା। ଆମେ ଆମର ଦିଦିର ମୋର ମନା କଲୁ ସଂକ୍ରାନ୍ତି ଆମେ ତ ଖାଇବୁ ନୁ ବାହାରେ ପିଆଜ ରସୁଣ କି ବାହାର ଜିନିଷ। କିଛି ଖାଇବୁନୁ, ଥଣ୍ଡା ପିଇଥିଲୁ ଦିଦିର ମୋର। ପଳେଇଲୁ, ମୋତେ ସେତେବେଳକୁ ଥଣ୍ଡାଯେ ମୁଁ କହୁଛି, ମୁଁ ଯିବା ଆଗରୁ କହିଛି ମୋତେ ଥଣ୍ଡା ହେଇଛି ମୋତେ ବାହାରେ କିଛି ଖାଇବା ପିଇବା କଥା କହିବୁନୁ। ମୁଁ ଘରୁ ମୋର ସାଙ୍ଗରେ ପାଣି ବୋତଲ ବି ନେଇକି ଯାଇଥିଲି। ତାକୁ ପିଇଦେଲେ ସମସ୍ତେ। ଥଣ୍ଡା ଫଣ୍ଡା ପିଆଇ ମତେ, ମୋ ତଣ୍ଟି ପୁରା ତା ପରଦିନ ଆଉ ଖୋଲିଲାନି।
ହଁ ବା। ତାପରେ ସେ କଣ ଖାଇଲା ନା ଖାଇଲାନି?
ସେ ଥିଲେ ଛକରେ ଆମେ ଦିଦିର ମୋର ପଳେଇ ଆଇଲୁ ହଁ, ମୁଁ ଯାଉଛି କିଏ ତମକୁ ଜଗି ଜଗି ବସିବ? ସନ୍ଧ୍ୟା ହେଲାଣି ଆଜି ତମେ ତମର ଖାଇବ, ଆମେ ମତେ ମନା କରୁଛୁ ଖାଇବୁନୁ। ମୋ ନନା ଯେତିକି ଜବରଦସ୍ତି କରିଥିବେ ସିଏ ବି କହୁ ଥାଏ ନାଇଁ ନାଇଁ ତମେ କାଇଁ ଖାଇବନି, ଇଏ କରିବନି ସିଏ କରିବନି, ସେତିକି ବି ତାର ପା ମାନବିକତା ନାଇଁ। ନନା ମତେ ଜବରଦସ୍ତୀ କରୁଥାଏ ତୁ ଆମ ସାଙ୍ଗରେ ବସ୍। ‌ ତୁ ଆମ ସାଙ୍ଗରେ ବସ୍। ମତେ ଟଣାଉଟରା ଛକ ଉପରେ ମତେ ମାଇଲା। ତୁ ଆମ ଗାଡ଼ିରେ ବସବେ, ତାର କିଛି ନାଇଁ ମତେ ଲାଗିଲା ତାର ମନ ଦୁଃଖ ହଉଛି ବୋଧେ ମୁଁ ଏଇ ଗାଡ଼ିରେ ବଇଛି। ଓଲ୍ହେଇକି ଦୋଉଡ଼ିଛି।
କଣ ଦରକାର୍। ପୁଣି ତୁ ଆଗୁରୁ ମିଶିଲୁ ପୁଣି ଆରେ ପୁଣି ମିଶିଲୁୁଣୁ କଥାବାର୍ତ୍ତା ତ କରିବୁ ନା, ଆଉ ତୁ ଆସ ଖାଲି ଏମିତି ହବୁ, ଖାଇବି ଖାଇବା ପାଇଁ ଆଇଥିଲୁ?
ଖାଇବ ଖାଇବ ହେଲା ଆଉ।
ହଁ
ସେ ଯୋଉ ପିଲା ଯାଇଥିଲା ପୁରା ବେଜିତ୍ କଲା‌, ମାନେ ସେ ଖୁଆଖୁଇ ହେବେ ଆଉ ଭାତ ସିନା ଖାଇଲେ ଖୁଆଖୁଇ ହେବେ ଆଉ କଣ ଦୋସା ଖୁଆଖୁଇ ହେବେ ଯେ ଯେ ଖାଇବେ ଭାତ।
ହଁ କହିବୁ, ତାପରେ ସେ କଣ କରୁଛି ମାନେ ତାଙ୍କ ଘରୁ ଆଇଥିଲା ନା
ନାଲୋ କଟକରେ ହଷ୍ଟେଲ୍‌ରେ ରହୁଛି। ହ ଏଇଠି ଗୋଟେ କଣ କରୁଛି! ଜବ୍ କରୁଛି ନା ଜବ୍ କରୁଛି କଣ? ସେ ପୁରା ଆମେ ଯଦି ଫୋନ୍‌ କରିବୁ ଫୋନ୍‌ ନନା ଯାହା ସହିତ କଥା ହଉଥାଉ, ସେ ହୋଲ୍ଡ ରେ ମାନେ ରହି ସିଏ ଫୋନ୍‌ କରିବ ମାନେ ସାଙ୍ଗେ ସାଙ୍ଗେ ଆମକୁ ଟିକେ ରୁହ କହି ତାକୁ କନ୍‌ଫରେନ୍ସ କରିବ।
ବେଶି ଜଣେଇବାକୁ ଚାହୁଁଛି ଦେଖ ଦେଖ ମୁଁ କାହା ସାଙ୍ଗରେ କଥା ହଉଛି, ସେ ମାନେ ଜାଣିବ କହିବ ତୁ କାହା ସାଙ୍ଗରେ କଥା ହଉୁଚୁ।
ତାହେଲେ ଶଇଲା।
ଶଇଲା ତ ଶଇଲା, ଏମିତି ଆଉ ସନ୍ଦେହ କଲେ ହବନି।
ସେ ଦିନ ଯୋଉ ଏମିତି କଣ କ କଥାହେଉଥିଲା, ଜୁଲି ଦିଦି କୋଉ ଗୋଟ କଥାରୁ ଏମିତି କହି ଦେଲେ ସେଉଠୁ, କହିଲା ଯାହା ହଉ ଜୁଲି ତୁ ମୋତେ କିଛି କହିନୁ ଇଆଡୁ, ଯାହା ହଉ ତୁ ମୋତେ କିଛି କହିନୁ ଇଆଡୁ। ସିଆଡ଼ୁ ଆଉ ନ ହେଲେ ସିଏ ଏଇଖିଣା ତାପରେ ଦିଦି କଇଲା ହଁ କିଏ ସେଉଠୁ କହିଲା ସେଉଠୁ କଇ ନନା ସେଇଠି କହିଲା କହିଲା ସବୁ ମାନେ ମୁଁ ତୋମକୁ ଲାଇନ୍‌ ରହିବନି ଜାଣିବ ସିଏ ଆଇଲା।
ହୁଁ, ଆମେ କଣ ତେ ୟାଡୁ ସାଡୁ କହୁଛୁ? ହୁଁ, ଆମେ ତୋତେ କଣ ଖରାପ କରି କହୁଛୁ କି?
ଆଗ ପୁରୁଣା ସବୁ ଇଏ ବାହାରି ଯିବ ନା ଆମେ ଯୋଉ ଚିଡେଇ ଦେଲୁ।
ହୁଁ, ହଁ, ହଁ ଏମିତି ତୋମେ ପୁରା ତୋମେ କେହି ନାଇ ପ୍ରଥମେ ଇଏ ଆଉ ସିଏ ଜାଣିନଥିବ ସବୁ ପଛ କଥା ତାର ତୁ ତୁ ଲୁ ଚଉଚୁ, ସିଏ ବି ଲୁଚଉଚି।
ଆମକୁ କହିଲା ତୋମ ଭାଇ ପାଇଁ ଗୋଟେ ଝିଅ ଦେଖିଦବ। ଆମେ କହିଲୁ ଝିଆ ବା ପଛରେ ଧରି ବୁଲୁଚି ଆଉ। ପୁଣି ଝିଅ କଣ ଦେଖିବ?
ହୁଁ, ତାପରେ କଣ କହିଲା?
ସେ କହିଲା ନାଇଁ ତୋମେ ଦେଖିଦବ, ତୋମେ ଦେଖିଦବ, ନନା ମୁଁ ଥାଉ କହିଲା ହଁ ପୁରା ଠାରିଲା ହଁ କ ହିଲା ହଉ ଦେଖିଦବୁ ସେଥିରେ କଣ ଅଛି, ଭାଇ ଯାହାକୁ କହିବ ତାକୁ ଠିକ୍ କରିଦବୁ ସେ ତେବେ କିଛି ନି ତୋମେ ଓହ୍ଲେଇପଡ ପଛରୁ, ନିଜେ ମୋର ସାଇଡ୍ ର ତୋମେ ଓହ୍ଲେଇ ପଡ ଆମେ ଭାଇ ପାଇଁ ଦେଖିଦବୁ। ହେଲେ ଆଉ ମୁଁ ଦିଦି କହିଲା ପଳଉନ ତାଙ୍କ ଘରକୁ କାହିଁକି ଯିବ କଟକ ପଳାଅ ତାଙ୍କ ଘରକୁ। କଇଲା ହଁ ମୁଁ କଣ ମନା କରୁଚି, ସିଏ ପା ମନା କରୁଚନ୍ତି। ତୋମ ନନା ମନା କରୁଛନ୍ତି।
ଆଉ କଣ ସେଇଥିପାଇଁ ଏମ ତୁରୁତୁରୁ ହଉଚୁ ପାନ୍ସଟାରେ ଯିବୁ ବୋଲି।
ତ ଦିଦି କହିଲା ତୁ ତାକୁ ମନା କରୁଛି। କଇଲା ଉଁ, କଇଲା ଆଉ କଣ। କୋଉଠୁ ଇଏ ଯୋଉ ପିଲା ଟା ଆସିଥିଲା ସେ କହିଲା ତୁ ଆଗରେ ନେଇକି ଯାଉ ପଛରେ ବ୍ରାହ୍ମଣ ନେଇକି ଯାଉଚି ଆଉ, ଦିଦି ହେରିଆ ତ ଏକାଥରେ ଯାଉଚନ୍ତି ନେଇକି ପଳେଇବି ତାଙ୍କୁ ଯାଉଚି। ତାପରେ ସେଇଠି ହେଇଯିବ ଆଉ। କହିଲା ମୁଁ ବୋଉ ମୋତେ ଝାଡୁ ଧରିବ, ମୁଁ କଇନି ତୋ ବୋଉ ପୁଣି ତୋତେ ଝାଡୁ ଧରି ଗୋଡେଇବ ଗୋଟା ତୁଳସୀ ତୁ।
ହୁଁ।
ଯେତେ ଭୁଲ କରିଥାଉ ମୋ ମାଉସୀ ଆଖୁକୁ ଆଖିକି ଜମା ଦେଖାଯାଏନି।
ଏମିତି ହେଲା ଆଉ ଘର, ପୁଅ ଆ, ଛୋଟ ପିଲା ମା ମାନେ ଘୋଡେଇବେ।
ହଁ ନା ତ ବଡ ହେଲାଣି ତ ଭୁଲ ଗୁରା ଘୋଡେଇ କଥା ନୁହଁ।
ଆଉ ଧରିବା କଥା, ଆଜିକାଲି ମାଆ ମାନଙ୍କ ଛୁ- ଟିକେ ଟିକେ ଭୁଲ କଲେ ବି ପୁଅ ମାନଙ୍କୁ କହୁଚନ୍ତି। କଣ ହେଲା ଏଇ ଧାରୁଚନ୍ତି କିନ୍
ଆଉ କୁହନି ଏଇ ଭୁଲ ଘୋଡେଇଲା ବେଳୁ ତା ମୁହଁ ବଢା ଦେଇଛନ୍ତି ମୁହଁ ବଢୁଛି ଏଇଖିଣା। ଆଇଲେ ଯେତେବେଳେ ତୁ ବାହାରେ ରହୁଛୁ, ତୁ ଆଇଲୁ ତୁ ଘରେ ଟିକେ ଟାଇମ୍ ସ୍ପେଣ୍ଡ କରିବୁନି। ନା ସି ଏ ଘରେ ତାର ସମୟ ଦବାର ନାଇଁ। ଆସିବ ବାହାରେ ବୁଲିବ, ଥରେ ବାପା ଦେଖିଥିଲେ ପାଟି କରିଥିଲେ ତାକୁ।
ହୁଁ, ହୁଁ।
ଘର କାମ ହଉଛି ସେ ସବୁ ବୁଝେଇକି
ହଁ, ହଁ ତୁ କେବେ ଆସିଲୁ ଘରେ ବାପା ମା ଅଛନ୍ତି, ସେମାନେ ଆଉ ଦୁର ରେ ରହୁଚୁ। ରହିବୁ କିଛି ନ କର ତାଙ୍କ ସାଥିରେ ରଅ କଥା ହୁଓଂ।
ନା ସିଏ ଆସିବ ମାନେ ତା ଆଗରୁ ସିଏ ସବୁ କରିଦେଇଥିବ। ମୁଁ ଗଲେ ଇଆଡେ ଯିବି ସିଆଡେ ଯି ଯିବି ଏଇ ଦିନ ଇଆଡେ ସେଇଦିନ ସିଆଡେ।
କଣ କହିବୁ, ହଉ ମୁଁ ଖାଇକି ଫୋନ୍ କରିବି।
ହଉ, ହଉ।
ହଉ।